ହ୍ୟାଲୋ।
ହ୍ୟାଲୋ।
ହଁ କଣ କରଛ।
ହଁ। ବସିଛି ଆଉ ଆପଣ କଣ କରୁଛନ୍ତି?
ହୁଁ ମୁଁ ବି ଏମିତି ବସିଛି। କଣ ଖାଇଥିଲ?
ଆଜି ମୁଁ ଖାଇଥିଲି ପଖାଳ ଭାତକୁ ଆଉ ମାଛ ଭଜା ଆଉ।
ହୁଁ କିଏ ଘରେ ହଁ ମୁଁ ଭାତ ଚଣା ତରକାରୀ। ଆଉ ଆଉ ଖାଇଛି ଘରେ କିଏ ରୋଷେଇ କରନ୍ତି?
କିଏ ରୋଷେଇ କରନ୍ତି? ଘରେ ମାମା ଆଉ।
ତ ତମେ କେବେ ରୋ
ତ ତମେ କେବେ ରୋଷେଇ କରନି। ଉଁ ହଁ କରେ।
ମାନେ ତମର ମାନେ ଘର ଏଇ ରୋଷେଇରେ ତମର
ରୋଷେଇ ରେ ତମର
ମ ମାନେ ଫେବରାଇଟ ଖାଦ୍ୟ କୋଉଁଟା। ମାନେ କଣ ତମକୁ ଖାଇବାକୁ ବେଶୀ ଭଲ ଲାଗେ? ହୁଁ। ହ୍ୟାଲୋ।
ହଁ।
ତମକୁ କଣ ଖାଇବାକୁ ଭଲ ଲାଗେ?
ମୋତେ ଆ ମୋତେ ଫାଷ୍ଟ ଫୁଡ଼୍ ଜିନିଷ। ତାପରେ ନନ ଭେଜ ରେ ଚିକେନ ତରକାରୀ, ଆଉ ଭେଜରେ ତ ପନିର। ଖୁର୍ମା।
ଚିକେନ ତରକାରୀ କେବେ କରିଛ?
ହଁ କରିଛି।
ତ କେମିତି କଣ କରିଛ ଟିକେ କହିବ କି?
ହଁ କହିବି।
ହୁଁ କୁହନ୍ତୁ।
ଫାର୍ଷ୍ଟ ତ ଫାସ୍ଟ ଆଳୁ ପିଆଜ କାଟିଦେବେ ତାପରେ ତେଲ କଡ଼େଇ କଡ଼େଇ ବସେଇକରି ତେଲ ପକାଇବେ ତେଲ ଗରମ ହେଇ ସାରିଲା ପରେ ଜିରା ପ ଦେବେ
ହୁଁ।
ଜିରା ପକେଇ ସାରିଲା ପରେ ପିଆଜ ଟାକୁ ପକେଇବେ ପିଆଜ ଟା ବ୍ରାଉନ ହେଲା ପର୍ଯ୍ୟନ୍ତ ଭାଜିବେ ପିଆଜ ଟାକୁ ପିଆଜ ଟା ଦେବି ଛେ ଯେତତେଳେ ବ୍ରାଉନ ହେଇଯିବ ସେତଳ ଅଦା ରସୁଣ ଆଗରୁ ବାଟିକି ରଖି ଦେଇଥିବେ ସେଇଟାକୁ ପକେଇଦବା ଅଦା ରସୁଣ ପେଷ୍ଟ ଅଦା ରସୁଣ ପେଷ୍ଟ ଟାକୁ ମଧ୍ୟ କଷିଦେବେ ତାହିଁରେ ସେଟାକୁ କଷି ସାରିଲା ପରେ ରେ ଟମାଟୋ ଟା ପକେଇଦେବେ ଟମାଟୋ କାଟିଥିବେ ଟମାଟୋ ପକେଇଦେବେ ଟମାଟୋକୁ ମଧ୍ୟ ସେଟା ଭଲ ସେ କଷିଦେବେ କସି ସାରିଲା ତାପ ଆଳୁଟା ଆଳୁଟା ଆଗରୁ ଭାଜିଥିବେ ନ ଭାଜିଲେ ହେଲେ ବି ହବ। ସେମିତି ହେଲେ ପକେଇଲେ ବି ହବ। ସେ ଆଳୁ ତାପରେ ପକେଇକିରି ଆଳୁ ଟାକୁ ମଧ୍ୟ କଷିଦେବେ ଆଳୁଟା ନାଇଁ ଆଳୁ ଆଉ କଣ ଚିକେନ ଚିକେନ ଆଳୁ ଚିକେନ ଦିଜା ମିଶେଇକରି ପକେଇଦେବ ପକେଇକି କଷିଦେବେ କସିକିରି ଘୋଡେଇ ଦେବେ କିଛି ସମୟ ପାଇଁ କିଛି ସମୟ ପରେ କଢ଼ିକିରି ମାନେ କଢ଼ିକିରି ଘାଣ୍ଟୁଥିବେ। କୁଆଡେ ଯଦି ଲାଗିଯିବ ତଳ ଆଡେ ଯଦି ଆଳୁ ସିଝିଯାଏ ଆଉ ଯଦି ସିଝି ଗଲା ହେଲେ ଭାବିଦେବେ ଚିକେନ ଟା ମଧ୍ୟ ସିଝି ଯାଇଛି। ତାପରେ ଯଦି ଆପଣ ପାଣି ଯେ ଏତିକି ଚାହୁଁଥିବେ ପକେଇବା ପାଇଁ ସେତିକି ପକେଇକରି ତାପରେ ଟିକେ ସମୟ ଫୁଟେଇ ଦେବେ ତରକାରୀ ଟା ତାପରେ ତରକାରୀ ରେଡି।
ଘରେ କେବେ କରିକି ଆଉ ଦେଇଛ ଖାଇବା ପାଇଁ?
ହଁ କେତେଥର କରିଛି।
ଚିକେନ ବିରିୟାନୀ ଭଲ ନା ନାଇଁ?
ଚିକେନ ବିରିୟାନୀ ହଁ ଭଲ।
ତ ଚିକେନ ବିରିୟାନୀ କେବେ କରିଚ ଘରେ?
ନା।
ହୁଁ ତ କେମିତି କଣ ବନାନ୍ତି ମୁଁ
ହଁ।
ଫାଷ୍ଟ ଚିକେନ ବିରିୟାନୀ ପାଇଁ ଆମକୁ ବିରିୟାନୀ ଚାଉଳ ବା ବସୁମତୀ ଚାଉଳ ଆଣିବାକୁ ପଡ଼ିବ। ଅ ତାର ବିରିୟାନୀ ପାଇଁ ସାମଗ୍ରୀ ଯେତିକି ଆ ଚାଉଳ ଆଉ ଚିକେନ ବିରିୟାନୀ ଯେହେତୁ କରାହେବ ମେନ ଚିକେନ୍ ଆଉ ବାକି ବିରିୟାନୀ ମସଲା ଆଉ ଯଦି ତମେ ସେଥିରେ କ୍ୟାପସିକମ୍ ଆଉ ଛତୁ ପନିର ଯାହାବି ଆ କରିପାରିବ ଆଉ ଗାଜର, ବିଟ ଅ ଆଉ ଆ ଆଉ ଏତିକି ତ ହଁ ଏତିକି ସବୁ ମାନେ ପରିବା ଆଉ ଯାହା ଯେତିକି ଯ କଞ୍ଚା ପଲଟ୍ କରିପାରିବୁ ତ ଫାଷ୍ଟ ସେ ଆମେ ଭାତ ଟାକୁ ମାନେ ଚାଉଳକୁ ପନ୍ଦର କୋଡିଏ ମିନିଟ ବତୁରେଇକି ରଖିଦେଇଥିବା, ବିରିୟାନୀ ଚାଉଳଟାକୁ ତାପରେ ସେଇଟାକୁ ଭାତ କରିବା।
ମାନେ ସେଟାକୁ ପ୍ରାୟ, ସେଭେଣ୍ଟି ପରସେଣ୍ଟ ଭାତ ଟାକୁ ହବା ହବା ପାରେ ତାକୁ ଗାଳିଦବା। ପୁରା ମାନେ ଭାତ ଆମେ ଯେମିତି ଘରେ ରୋଷେଇ କରି ଖାଉଛେ, ପୁରା ପୁରା ଭାତ ପୁରା ପୁରା ତି ପସେନ୍ ହେଲା ପର୍ଯ୍ୟନ୍ତ ରଖେନି ମାନେ ଟିକେ ଟିକେ କଞ୍ଚା ଥିବ ତାକୁ ଗାଳି ଦବା। ଭାତ ତ ହେଇଯିବ ଫାଷ୍ଟ ଯଉ ଆମର କଡେଇରେ ତେଲ ପକେଇବା। ତେଲ ଗରମ ହେଇ ସାରିଲା ପରେ ଆମେ ଯାହା ଫୁଟଣ ପକେଇବା ତା ଫୁଟେଇବା ତାପରେ ପିଆଜ କାଟିକି ରଖିଦବା। ପିଆଜ ଆଜ ଅଧିକ ଟେ କାଟିଦେବା।
ଆ
ପିଆଜ କୁ ଭାଜବା। ତ ତାପରେ ଅଧିକ ଯେହେତୁ ପିଆ କାଟିଥିବା ସେଇ ପିଆଲ ଟିକ୍ ଟିକେ କାଢି଼କି ବାହାରେ ରଖିଦବା। ଯେହେତୁ ମାନେ ଚିକେନ୍ ଆଉ ମାନେ ସବୁ ଯଉ ଖ କଡ଼ା ହେଇଥିବ ଫ୍ରାଏ, ସେସବୁ ମିକ୍ସ କଲାବେଳେ ଭଜା ପିଆଜ ଟିକେ ସେଥିରେ ପକେଇଲେ ଭଲ ଲାଗିବ। ତ ପିଆଜ ଟିକେ ବାର-ବାହାରୁ କାଢି ରଖିଦେଇଥିବ ତ ଯେତେବେଳେ ପିଆଜ ବ୍ରାଉନ ହେଇଯି ଯିବ। ସେଥିରେ ମରିଚ ଗୁଣ୍ଡ, ହଳଦୀ ଗୁଣ୍ଡ, ମସଲା ଗୁଣ୍ଡ, ବିରିୟାନୀ ପାଉଡର ଟିକେ ପକେଇବ। ତା ସହିତ ଅଦା ରସୁଣ ପେଷ୍ଟ ରଖିଥିବ, ସେଗୁଡାକ ପକେଇବ। ଟମାଟୋ ବି ଟିକେ ପକେଇବ। ତ ସେଗୁଡାକୁ ଭଲସେ ମିକ୍ସ କରିବ, ଯେମିତି ମସଲା ଟା ସେଇ ପିଆଜ ଟମାଟୋ ଦେହରେ ଭଲସେ ମିଶିବ। ତାପରେ ଆମେ ଯେତିକି ରଖା ହେଇଥିବ ହେତିକି କ୍ୟାପସ୍ ସିକମ୍ ଆଉ ଅ ଆମର ବି ଟିଲ୍ସ ଭାଜିକି, ଉଁ ଭଲ୍ ସେ ଭାଜିଦବ ତାପରେ ଗା ଦବ ମାନେ ମସଲା ଟିକେ ଅଧିକ ପରିମାଣରେ ସେଥିରେ ପକା ହେଇଥିବ। ସେରା ଭାଜି କାଢି ସାରିଲା ପରେ ଭାତ ଅଧା ରଖିବ। ଆ ହଁ ଏଇ ମସଲା କା ମସଲାରେ ଚିକେନ ପକା ହବ। ଚିକେନ ପକେଇକି ସେଟା ଭଲସେ ଫ୍ରାଏ କରାହବ। ଆଉ କିି ସେଥିରେ ଆମର ଅ ଚିଲି ଆଉ ଟମାଟୋ ସକ୍ସ ବି ପକେଇବ। ସେଥିରେ ଯୋଉ ଚିକେନ ରେ ଫ୍ରାଏ କରାହେଇଥିବ, ତ ସେଇଟା ଫ୍ରାଏ କରିକି କାଢ଼ିଦ ଦବ। ତାପରେ ଭାତ ବୋ ମାନେ ଯୋଉ ଭାତ କରାହେଇଥିବ ଭାତ ଅଧା ରଖିବ, ତାପରେ ସେ ଯୋଉ ଚିକେନ କଷା ହେଇଥିବ। ଚିକେନ ଆଉ ପିଆଜ ଟମାଟୋ ଏସବୁ ଯୋଉ କଷା ହେଇଥିବ, ତା ଉପରେ ରଖିବ। ତାପରେ ପୁଣି ଆଉ ଥରେ ଭାତ, ତାପରେ ପୁଣି ଆଉଥରେ ସେ ଚିକେନ କଷା ରଖିବ। ପିଆଜ ଯୋଉ ଆମେ ବାର କରିକି ରଖିଥିବା ଭଜା ପିଆଜ, ତାକୁ ସେ ଉ ପରେ ମିକ୍ସ କରି ପକେଇବା ଏମିତି ଅଧା ଭାତ, ଅଧା କଷା ଆ ଭା ଅଧା ଅଧା ଦେଇ ଦେଇ ପକେଇବା। ତାପରେ ହାକୁଲ୍ ଯାହାକୁ ଧନିଆ ପତ୍ର ଭଲ ଲାଗୁଥିବ। ତମେ ଧନିଆ ପତ୍ର ଖାଉଛ କି ନାଇଁ?
ନା ନା।
ତ ଯୋଉମାନେ ଧନିଆ ପତ୍ର ଯୋଉମାନଙ୍କୁ ବେଶୀ ଭଲ, ତ ସେଇ ଧନିଆ ପତ୍ର ତା ଉପରେ ପକାନ୍ତି। କଞ୍ଚା ପିଆଜ ବି କାଟିକି ଟିକେ ପକାନ୍ତି। ଆ ତା ତା ଉପରେ ବି ତମେ ଟିକେ ଟମାଟୋ ସକ୍ସ ଚିଲି ସକ୍ସ ବି ପକେଇ ପାରିବ। ଆଉ ଲୁଣ ବି ପକେଇବ, ତା ଉପ ପରେ, ତାପରେ ଅ ଗୋଟେ ଯୋଉଥିରେ ବସେଇଥିବ, ମାନେ ଯୋଉ ପାତ୍ର ବସେଇଥିବ। ତାର ଢାଙ୍କୁଣି ଘୋଡେଇବ ଯେମତି ସେ ଗ୍ୟା ମାନେ ବାମ୍ଫ ଟା ଯେମିତି ବାହାରକୁ ନ ଆସିବ! ସେଥିପାଇଁ ଅଟା ଯୋଉ ଆମର ତାକୁ ଦଳିକି ତା ଚାରି ସାଇଡ ରେ ଗୋଟେ ଲେୟର ଫିରିଆ ଦବ ଯେମିତି ବାମ୍ଫ ଟା ବାହାରକୁ ନୂଆ ଆସିବ ଆଉ ତା ଉପରେ ଗୋଟେ ଗୋଟେ ଭାରି ଜିନିଷ ଘୋଡେଇଦବ ତ ଭାତ ତ ଏମିତିରେ ଅଧା ମାନେ ଦର ହେଇଯାଇଥି ଲା ତ ଅ ସବୁ ମସଲା ମୁସୁଲି ବି ଖଡା ହେଇଯାଇଥିଲା। ବାସ୍ ମିକ୍ସବା ହବା ପାଇଁ ମସଲା ତ ସେଇଥିରେ ଦଶ ପନ୍ଦର ମିନିଟ ଛାଡିଦବ ତାପରେ ତଳକୁ କାଢିବ। ଆମର ବିରିୟାନୀ ପ୍ରସ୍ତୁତ ହେଇଯାଇଥିବ।
ହୁଁ।
ତମକୁ ଚିକେନ ବିରିୟାନୀ ଭଲ ନା? କୋଉ ବିରିୟାନୀ ଭଲ?
ମତେ ଚିକେନ ବିରିୟାନୀ ଭଲ। ହଉ ଆପଣ କହିଲେ ଚି ଚିକେନ ବିରିୟାନୀ ରେସିପିଟା କେମିତି ବନାଯାଏ। ମୁଁ ବନେଇକି ଗୋଟେ ଥର ଟ୍ରାଏ କରିବି।
ହୁଁ।
ଯଦି କହିଲେ ଏବେ ଯଦି କିଛି ମନେ ନ ପଡିବ ତ ମତେ କଲ୍ କରିକି ଆପଣ ପଚାରିିବି ପାରିବେ। ମୁଁ ଆପଣଙ୍କ ସହିତ ରେସିପି ପୁଣି ଥରେ ସେୟାର କରିପାରିବି।
ହଁ।
ହୁଁ ତ ଘରେ ଆଗରୁ କେବେ କରିକି ଖାଇନାହାନ୍ତି ବିରିୟାନୀ?
ନାଇଁ।
ଉଁ ଘରେ ଆଉ କଣ କଣ ଘରେ ହୁଏ। ସବୁ ମାନେ ଆଉ କଣ ତମକୁ ଖାଇବାକୁ ଭଲ ଲାଗେ?
ମତେ ଆଉ କଣ ମାନେ ମତେ ଯାହା ଦେଲେ ହେଲେ ମୁଁ କରିଦିଏ। ହେଲେଲେ ମାମାଙ୍କର ହେଲ୍ପ ଦରକାର ଆଉ। ମାନେ କୁଡା କେତିକି ପକା ହବ, କଣ ପକା ହବ ଦାହିଁ ରେ? ସେଟା ଡାଉଟ। ଆଉ ନହେଲେ କିଛି ନାହିଁ।
ଉଁ ହୁଁ। ମାମା ମାମାଙ୍କୁ କେବେ ରୋଷେଇ କଲାବେଳେ ହେଲ୍ପ କରିଛ କି ନାଇଁ?
ମାମାଙ୍କୁ ହଁ ମାମା ମାଗିଥିବେ ସେ ଲୁଣ ଡବାଟା ଦେଇ ଦେ। ସେଠୁ ହଳଦୀ ଗୁଣ୍ଡ, ମସଲା ମୁଣ୍ଡ ଏରା ଦେଇ ଦେ ଦେଇଦଉଛି। କେତେବେଳେ ମାମା ବାହାରକୁ ଯାଇଥିବେ? ନାଇଁ ନାଇଁ। ମାମା ଏଇନେ କୁଆଡେ ବାହାରକୁ କୁହେନି ଯା ପଳେଇଥିବେ କହିଥିବେ ଏଇଟା ଟିକେ ଦେଖିଦବୁ, ଦେଖି ଦଉଛି ସେରା। ହଁ ଥାଙ୍କ ୟୁ।